ନମସ୍କାର ସା ଲ।
ହଁ ନମସ୍କାର କଣ କରୁଚ?
ବସିଚି। ତମେ?
ମୁଁ ବି ବସିଚି ଆଉ। କଣ ଖାଇଲ?
ଖାଇଥିଲି ପରଟା। ତମେ କଣ ଖାଇଛ?
ମୁଁ ଏଇ ପଖାଳ ଖାଇକି ଆଇଲି। ପଖାଳ ଶାଗ ଶାଗ ଭଜା ଆହୁରି ଆମ୍ବ ବାଇଗଣ ଦଳା ଆଉ ବରା
ଆଛା। ଘରେ ସମସ୍ତେ କେମିତି ଅଛନ୍ତି?
ଭଲ ଅଛନ୍ତି। ତମେ, ତମ ଘରେ?
ଭଲ ଅଛନ୍ତି ସମସ୍ତେ। ତମେ ଏବେ କଣ କରୁଚ?
ଏଇନେ ଆମ ଭଉଣୀ ଟିକେ ବଦମାସ ହଉଥିଲା। ତାକୁ ଟିକେ ଗାଳି କରିଥିଲି। ମୁଁ ଖାଲି ବେ ହୁଁ। ପାଣି ଖୋଲି ଦେଇକି ପଳଉଚି ଟ୍ୟାପ ବନ୍ଦ କରୁନି। ଆଉ ଗଲେ ହାତ ଧଉଥିବ ସେ ଟ୍ୟାପ ଖୋଲା ଥିବ। ହୁଁ।
ଆଚ୍ଛା।
ଆଉ ମାନେ ଦି ଦୈନନ୍ଦିନ ଜୀ ବନ ପାଣିର ଯେତିକି ଆବଶ୍ୟକତା ସେ ତିକି, ମାନେ ତାଠୁ ଅଧିକ ନଷ୍ଟ କଲେ ଆଉ କଣ ହବ।
ହଁ। ସେଟା ସତ କଥା। ପାଣିର ଆବଶ୍ୟକତା ବହୁତ ଦେଖା ଦେଇଚି। ଖରା ଦିନ ପାଇଁ ନା ଏବେ ପାଣିର ଅବସ୍ଥା ବହୁତ ଦେଖା ଯାଇଛି। ଏମିତି ଚାଲିଲେ ଆମେ ଆଗାମୀ ଦିନକୁ ବମ ବହୁତ କଷ୍ଟ ହବ ଆମକୁ।
ହଁ ତମେ ଏକଦମ ସତ କଥା କହିଲ। ଆମ ପୃ ଥିବିରେ ପାଣି ଅଧିକ ଥିଲେ ମଧ୍ୟ ବ୍ୟବହାର କରିବା ପାଇଁ ବହୁତ କମ ପାଣି ଅଛି। ତେଣୁ ଆମକୁ ଏବେଠାରୁ ଜଳ ସଂରକ୍ଷଣ କରିବାକୁ ପଡିବ। ନୁହେଁ?
ଆଜ୍ଞା। ଆମେ ଘରେ ରହି କିପରି ପାଣି ସ ସଞ୍ଚୟ କରିପାରିବା, କହିଲ ଦେଖି?
ଘରେ ବି ପାଣି ସ ସଂଚୟ ମାନେ ଘରେ ପାଣି ସଞ୍ଚୟ ଘରେ ରହିକି କି ପାଣି ସଞ୍ଚୟ କରିବା ବହୁତ ସହଜ। ପ୍ରଥମ କଥା ହେଲା ମାନେ ବ୍ରସ୍ କଲା ବେଳେ କିମ୍ବା ହା ତ ଧୋଇଲା ସମୟରେ ନଳକୁ ଖୋଲା ରଖିବା ନାଇଁ। ଯେତିକି ପାଣି ଆବଶ୍ୟକ ସେତିକି ପାଣି ବ୍ୟବହାର କରିବ। ଗାଡି ଧୋଇବା ବଦଳରେ ବାଲଟି ପାଣି ବ୍ୟବହାର କର। ହେଲା। ନହେଲେ ଏଇ ଯୋଉ ପାଇପ୍ ଆସେନି ଯୋଉ ସ୍ପ୍ରେ ପାଣି ବାଲା ସେଇଟା କଣ ଉଁ ଉଁ ମାନେ ପ୍ରେସର ଅଧିକ ପଡିବ ପାଣି ଟା ବହୁତ ଜୋର ସେ ଫ୍ଲୋ ହବ ହେଲା। ସେଥିଲାଗି ଜଲଦି ବି ଶୁଖିଯିବ ଆଉ ପାଣିର ବି ଆବଶ୍ୟକତା ପଡିବ ହେଲା। ଯଦି ପାଇପ୍ ଫାଇପ୍ ଏଇଥିରୁ ପାଣି ଇଏ ଖସିଥାଏ ତାହାଲେ ମାନେ ଜଲଦି ଜଲଦି ମରାମତି କରିଦବା। ଆଉ ବର୍ଷା ପାଣିକୁ ବି ସଂରକ୍ଷଣ କରିପାରିବ।
ଆଚ୍ଛା।
ବର୍ଷା ଦିନେ ବର୍ଷା ଜଳ ଅମଳ ବା ବର୍ଷା ଜଳ ସଂଗ୍ରହ କରିବା ସବୁଠାରୁ ଭଲ ଉପାୟ। ନାଇଁ?
ହୁଁ। ଆମ ଛାତ ଉପରେ ଯୋଉ ପାଣି ପଡିଥିବ ବର୍ଷା କୁ ଗୋଟେ ପାଇପ୍ କି ମାଧ୍ୟମରେ ହଉ କି କ ଗୋଟେ ଟାଙ୍କିରେ ସାଇଜ କରିକି ରଖିଦବ। ହେଲେ ସେ ଟାଙ୍କିର ଟା ଯୋଉ ଟାଙ୍କିର ମାନେ ଥିବା ଇଏ ଥିବା ଦରକାର। ମାନେ ଢାଙ୍କୁଣୀ ଥିବା ଦରକାର। ନହେଲେ କଣ କହିଲ, ସେ ବର୍ଷା ପାଣି ରହି ରହି ରହି ରହି ସେ ପଚିବ ତା ଦିରେ ସବୁ ମଶା ମାଛି ଏମ୍ ସବୁ ଜା
ହୁଁ
ଏହା ଦ୍ଵାରା ଆମ ବୁତଳ ଜଳ ସ୍ତର ମଧ୍ୟ ବଢିବା ନାହିଁ ବଢିବ ନାହିଁ କି
ହୁଁ ଏହା ହଁ ଏହାକୁ ଭୂତଳ ଜଳ ପୁନର୍ବାରଣ କୁହାଯାଏ ଏହା କରିବା ଦ୍ଵାରା ଆମ ଗ୍ରାମ ଏବଂ ସହରରେ ପାଣି ସମସ୍ୟା ଦୂର ହବ ଆମର କୃଷି କାର୍ଯ୍ୟ ପାଇଁ ମଧ୍ୟ ପାଣି ଅଭାବ ହେବ ନାହିଁ
ଆଚଛ ର ଆଛା ଆଚ୍ଛା ଭାଇ ନା ଭଉଣୀ କହିଲେ ଆମେ ତ ପାଣି ବଞ୍ଚାଇବା କିନ୍ତୁ ଅନ୍ୟ ଲୋକଙ୍କୁ କିପରି ବୁଝାଇବା
ପ୍ରଥମେ ଆମେ ନିଜେ ୟକୁ ମାନିବାକୁ ପଡିବ ତାପରେ ଆମ ସାଙ୍ଗସାଥି ଏବଂ ପଡୋଶୀ ସେ କହିବ କି ଜଳ ହିଁ ଜୀବନ ଜଳ ବି ନା ଆମେ କେହି ବଞ୍ଚି ଛି ପାରିବା ନାହିଁ ତେଣୁ ସମସ୍ତେ ମିମିଶି ଜଳ ସଂରକ୍ଷଣ କରିବା ନିହାତି ଜରୁରୀ ବୁଝିଲ
ଠିକ୍ କହିଲ ଭଉଣୀ ଆଜିଠାରୁ ମୁଁ ମଧ୍ୟ ଜଳ ସଂରଷଣ ବିଷୟରେ ସମସ୍ତଙ୍କୁ ସଚେତନ କରାଇବି ଧନ୍ୟବାଦ ଭଉଣୀ ଆ ମତେ ଏତିକି ଶିକ୍ଷା ଦେଇଥିବାରୁ
ଆରେ ଧନ୍ୟବାଦ ଧନ୍ୟବାଦ ଗଣ ଏଇଟା ଆମର ଗୋଟେ ଛୋଟ ପ୍ରୟାସ କି ମାନେ ପୃଥିବୀରୁ କେମିତି ଜଳ କିତ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବା ବୁଝିଲ ଆଜିକାଲି ଏବେ ଗୋଟେ ହେଇନି ଯୋଉ ଜଳଶ ତି ମନ୍ତ୍ରାଳୟ ମାନେ ସେ ବି ସେଥିରେ ବି ଯାଇକି ତମେ ଦେଖିପାରିବ ଆଉ ଜଳ ପୁଙ୍ଗ ପୁନଃ ଚକ୍ରି କରଣ ଜଳ ସଂରକ୍ଷଣ ଏବେ ସବୁ ତମେ ମାନେ ବଢିଲେ ତମକୁ ଜାଣ ଜଣା ପଡିବ ଆଜି ଯୋଉ ମାନେ ଯୋଉ ଜଳ ଟାକୁ ଦେଖ ଆମେ ଥର ଗାଧେଇଲେ ସେ ପାଣି ଟା ଗାଧୋଇବା ପାଣି ଟା ଆମେ ଷ୍ଟୋର କରିି ରଖପାରିବାନି ତ ଆମେ ଯୋଉଟେ ଗଧୁଥବା ସେଇ ଗାଧୁଆର କନେକ୍ସନ ଟା ଆମେ ଯଦିୋଉ ବାଡି ଫାଡିକୁ ଦେଇଦବା ହେଲା ସେଇ ପାନ୍ ଟା ଯାଇକି ଆମର କଣ ଚାଷ ଜମିରେ ଉ ବ୍ୟବହାର ହେଇଯିବ ଆଉ ଲୁଗା ଧୋଇବା ପାଣି ଟା ସେଇଟା ଗଛ ମୂଳେ ଦେଇଦବା ଆଉ ଯେ ମାନେ ପାଣି ପିଇବା ପାଇଁ ଆଉ ପାଣି ପିଇବା ପିଇବା ହେଲା ସେଗୁଡା ସବୁ ଭଲ ପାଣି ବ୍ୟବହାର କରିବା ଗଛରେ ତ ଯୋଉ ପାଣି ଲୁଗାଧୂଆ ପାଣି ବି ଦେଇହବ
ହଁଁ ସେମିତି କରିବା ଉଚିତ ଗୋ ସଂଗ୍ରହ ନ କହଲେ ଆମେ ଭବିଷ୍ୟତରେ ବହୁତ ହଇରାଣ
ହଁ ଗୋଟେ ଗୋଟେ ଜାଗାରେ ଦେଖୁଥିବ ଯୋଉ ପୋଖୀ ପଖରରେ ଯାଇକି ସବୁ ଗାଈ ଗୋରୁଙ୍କୁ ଗାଧେଇ ଦେବେ ଆମ ଟ ମାନେ ମୁଁ ପ୍ରାୟ ଦେଖିଛି ମାମୁର ପଟରେ ହେଲା ସେ ଯୋଉ ପଖରୀ ପାଖରରେ ଯଉ ଯହାର ନଈନଥିବ ପୋରୀ ଗାଧୋଇରେ ସେଇଠୁ ପୋଖୀ ଗାଧ ଯଦି ସେଇଠୁ ଲୋକ କ ସେଇ ପାଣି ପିଉଛେ ଦେହ ଖରାପ ହବ ଅଧିକ ତାପେ ଗୋଟେ କାମ କରିବ ସେଇକି ହଁ ଗୋଟେ ଉଚ୍ଚା ଜାଗା କୁ ଆଣିକି ପାଣି ବାଲଟିରେ ଆଣିକି, ସେଠି ଗାଧେଇ ଦେଇକି ଧୋଇ ଦେଇକି ହଉଛି ସେ ପାଣି ଟାକୁ ଅଲ୍ ଗା କୁଆଳେ ଯେମିତି ପୋଖରୀ ପାଣି ଟା ନ ଯିବ ପାଣି ଟା ଦୂଷିତ ନହବ ପ୍ରଥମେ ମାନେ ପାଣି, ସଂରକ୍ଷଣ କରିବା ପୂର୍ବ ରୁ ଦୂଷିତ, ମାନେ ପାଣି ଟାକୁ କେମିତି ସଫା ରଖିବା ସେଟା ସଚେତନ ହବା ଆଉ, ଦରକାର ତାପରେ ଯାଇକି ପାଣି ସଂରକ୍ଷଣ କରିବା ବୁଝିଲ,
ହଁ ଆମ ପୃଥିବୀରେ ବହୁତ ପାଣି ଅଛି ହେଲେ ବି ଆମେ ମାନେ,
ଆମ-ଆମ ପୃଥିବୀରେ ଯେତିକି ପାଣି ଅଛି ନା ତା ଭିତରୁ ଅଧାରୁ ଅଧିକ ହେଲା ଲୁଣିଆ ଜଳ, ସମୁଦ୍ର ଜଳ-ସମୁଦ୍ର ଜଳ ଆମେ ପିଇ ପାରିବାନି,
ହୁଁ,
ତ ଆମେ ମାନେ ଯଦି ସବୁ, ଆଉ ଯୋଉ ପାଣି ଯୋଉ ରଖିବ ସେଟା ଗଛରେ ଦେଇଦବ ନହେଲେ, ତମେ ଯଦି ପାଣି ନ ରଖିପାରୁଛ ତାହେଲେ କଣ କରିବା ନା ଯେଉଁ, ଉୁଁ ଥର ତମ ପାଖରେ ସୁବିଧା ନାହିଁ, ସେମିତି କିଛି ପାଣି ରଖିବ ତାହେଲେ ତମେ ବାଲ୍ଟି ଯୋଉ ବଡ଼ ବଡ଼ ବାଲ୍ଟି ରେ ରଖିଦବ, ତାହ କିନ୍ତୁ ଢାଙ୍କୁକୁଣି ଟା ଦବା ନିହାତି ଆବଶ୍ୟକ କାଁଇନା ବର୍ଷ ପାଣି ଟା ନା ବର୍ଷା ଦିନରେ ଯଦି ପାଣି ଜମି କି ରହିବ, ସେ ଡେଙ୍ଗୁ ମ୍ୟାଲେରିଆ ଭଳିଆ ମଶା ସବୁ ଜନ୍ମ ନେବେ ତାପରେ ଅଧିକ ଆମକୁ ରୋଗ କ ହବ,
ବର୍ଷା ପାଣି କି ବି ଆମେ ସଂଗ୍ରହ କରିପାରିବା ଆମେ, ରୋଷେଇ ଯୋଉ ବାସନ ଧୋଇବା କାମରେ କିମ୍ବା ଲୁଗାପଟା କାଚିବା କାମ ରେ, ଗାଡ଼ି ଧୋଇବା କାମରେ ଏଇ ସବୁ କାମରେ, ଏ ଆମେ କାମ କାର୍ଯ୍ୟ କରିପାରିବା ଏଇ ସବୁ କାମରେ ଆମେ ନି ଜି ତୋ କରିପାରିବା ବର୍ଷା ପାଣି,
ହଁ, ସେଟ ବି ମାନେ ସେ ହଁ ସେମିତି ବି କରିହେବ ତାପରେ ଯଦି ଆମେ ଯଦି ମାନେ କଣ କହିଲ, ସେଇ ଯୋଉ ବର୍ଷା ଜଳକୁ ବି ପିଉରିଫାରି କରି ପିଉରିଫାଇ କରିକି ବି ପିଇ ପାରିବା,
ହଁ ବର୍ଷକୁ ପିଉରିଫାଇ କରିକି ହୁଁ ପିଇ ପାରିବା ଆମେ,
ବହୁତ ମାନେ ଜାଗାରେ ଲୋକ ପାଣି ପିଉନାହାନ୍ତି, ଏଇ ଯୋଉ ଦେଖିଥିବ ସୁକିନ୍ଦା ଫୁକିନ୍ଦା ଆଡ଼େ ଶୁଣିଥିବ ଏବେବଧେ ନିୟୁଜ୍ ରେ ପ୍ରାୟ ସମୟ ବାହାରେ, ପାଣି ନଥିବ ଛୁଆ କୋଉଠିକି ପାଣି ପିଆନ୍ତି ଛୁଆ ମାନେ କଣ ଜାଣିଛ?
ହୁଁ,
କଁ ହେଲା?
ଆଉ ଜଳ ଆମର ଯୋଉ ଲୁଣିଆ ପାଣି କି ଆମେ କେମିତି ବ୍ୟବହାର କରିପାରିବା,
ଲୁଣିଆ ପାଣିରୁ ଖାଲି ଆମେ ଲୁଣ ଟା ବାହାର କରିପାରିବା, ଲୁଣିଆ ପାଣି ଉପରେ ମୋର ଧ୍ୟାନ ମାନେ ଏତେ ଇଏ ନାହିଁ, ତମେ ଯୋଉ ଚୁଆ ବିଷୟରେ ଜାଣିଛ ନା ଚୁଆ ଯୋଉ ଖଳି ପାଣି ଆଣନ୍ତି,
ହଁ,
କଁ କିଲ ଏଇ ଯୋଉ ମାନେ ଯୋଉଠି ସବୁ ନଈ ଫଇ ଜାଗା ଥିବ ବାଲିରୁ, ନା-ନା କୂଅ ଟା ତ ହେଲା ପୁରା ଗାତଟା ଖୋଳା ହେଇଥିବ ମାନେ ଗୋଟେ, ପୁରା ବଡ଼ ଗାତଟେ ଖୋଳାଇଥିବ ତା ସାଇଡ ରେ ବାଉଣ୍ଡରି ଟାଇପ ର ଥିବ, ସେଇଠୁ ପାଣି ଆଣିବ ମୁଁ କହୁଛି ଚୁଆ ତମେ ଜାଣିନ ଥିବ ସେ ଚୁଆ ତମେ ନଈ ପଟିଆ ଲୋକାଲରେ, ହଉ ଲେ, ଚୁଆ ହଉଛି ମାନେ ପୁରା ନଈଟା ପୁରା ବହୁତ ଦୂରରେ ଥିବ ହେଲା, ଯୋଉଠି ବାଲି-ବାଲି ଜାଗା ଥିବ ସେଇଠୁ ତମେ ଖୋଳିବ-ଖୋଳିବ- ଖୋଳିବ ହେଲା, ଖୋଳିଲେ ମାନେ ଯେତେ ଖୋଳିବ ତାପରେ ପାଣି ଲେ ଟା ମାନେ ପାଣି ଦେଖ ପାଣି ମାନେ ମାଟ୍ ବାଲି ଟା ସନ୍ତସନ୍ତିଆ-ସନ୍ତସନ୍ତିଆ ହବ ହେଲା, ସେଠୁ ଉପରକୁ ପାଣି ଟା ଉଠିବ ହେଲା,
ମାନେ ଏଗୁଳା ହେଉଛି ନଈ ଜାଗାରେ ମିଳେ ନେଇ
ହଁ ନଈ ଫଇ ଜାଗାରେ ଟିକେ ଅଧିକ ଏମତି ମାନେ ପାଣି ଚୁଆ କରିକି ପିଅନ୍ତି। ହେଲା ମାନେ ଥର ଟ୍ୟୁବଲ ଫିବଲ ରୁ ପାଣି ଆସିବନି ତମେ କଣ କରିବ ଯୋଉ ନଈ ପାଣି ପିଇବା। ସେଇ ଉପର ଉପରେ ଯୋଉ ତାପରେ ପାଣି ଟା ଉଠିଲା ପରେ ସେ ଗାତରୁ ଉପର ପାଣି ଟାକୁ ଆଣିବେ ଛାଣିକି କିନ୍ତୁ ଫୁ ଫୁଟେଇକି ପିଇବା ମାନେ ଗରମ ପାଣି ଟାକୁ ପୁରା ଫୁଟ ବଏଲିଂ ମାନେ ଯୋଉ ଫୁଟୁଥିବ ଫୁଟି ସାଇଲା ପରେ ଥଣ୍ଡା କରିକି ପିଇବ। କାହିଁନା ନଈ ପାଣିରେ ବି ବହୁତ ଜୀବାଣୁ ଥାନ୍ତି ନା।
ହୁଁ ହୁଁ ନଇ ପାଣି
ଆଉ ଜଳ ମଧ୍ୟ ଖ ଖରା ଦିନେ ବଷ୍ପୀଭୂତ ହୋଇକି ଛୋଟ ଛୋଟ ଜଳ କଣାରେ ପରିଣତ ହୁଏ ନା।
ଏଇ ପ୍ରକାର ବାଷ୍ପୀଭୂତ କୁହାଯାଏ ବୋଧେ।
ହଁ ହଁ ହଁ ହଁ ସେ ଜଳ ଟା ଯୋଉ ସୂର୍ଯ୍ୟ ଖରାଦିନେ ପାଣି ଟାକୁ ଟାଣିକି ନେବେ ବାସ୍ ତୁ ଥାଇକି ନେବେ ତାପରେ ହଁ ବର୍ଷା ଦିନେ ସେ ପାଣି ଟା ହେବ ସେଟା ୱାଟର ସାଇକଲ କୁହନ୍ତି ଜଳଚକ୍ର।
ହଁ ଜଳଚକ୍ର
ହଁ
ହଉ ସାଙ୍ଗ ଯାଅ ତମେ କଣ କରିବ ମୁଁ ଯାଏ ପଢିବି।
ହୁଁ ଠିକ୍ ଆଜ୍ଞା ରଖୁଛି
ହଁ